ହ୍ୟାଲୋ।
ହାଲୋ କହ। ହ୍ୟାଲୋ। ଆଲୋ ଝିଅ କଣ କରୁଚୁ? ହଉ ବୁଢୀଟିଏ ହେଇଥା। ଆଉ ରୋଷେଇ ସାରିଲୁଣି।
ନାଇଁ ବୋଉ କରି ଦେଇଚନି ନା ରୁଟି ଡାଲମା। ଏଇ ବୋଉ କରୁଚନ୍ତି ରୁଟି ଡାଲମା ଖାଇମୁ ଆଉ।
ହଉ ତା ହେଲେ ରୁଟି ଖାଉଚ ରାତିରେ। ହଁ ଲୋ ଝିଅ ଭାତ ବସେଇଚି ବା।
ଆଉ ଏଇ ଭାତ ହେଲାଣି ଗାଳିମି। ତା ପରେ ତରକାରୀ କରିମି ସେ ଡାଲମା ଆଳୁ ଭର୍ତ୍ତା ଏମିତି କରିଦେମି ଆଉ ଖାଇବେ ଝିଅର ପୁଅର ଆଉ। ମୁଁ ତ ଖାଇବିନି ଆଜି ଶନିବାର ମୋର।
ହଁ ପରା ଆଜି ଶନିବାର ତ ସେଥିପାଇଁ ଆମର ବି ରୁଟି କରିଦେଇଚନ୍ତି।
ହୁଁ।
ହଁ।
ଦେଖିବା ମୁଁ କଣ କରିକି ଖାଇମି ଆଉ? ଆଉ ଆଉ ତୁ ତୋର କେବେ ପରୀକ୍ଷା ଅଛି।
ମୋର ଏଇ ଏଗାର, ବାର, ତେର, ପନ୍ଦର।
ହଁ ଆମ ଝୁଅର ଓହୋ ଆମ ଝିଅର ତ ସେଇ ଆଉ ଝିଅର ସେଇ ରଜରେ ପଡୁଛି ପରୀକ୍ଷା।
ହଁ ପରା ରଜରେ ପକାଏନି। ଏ ବର୍ଷ ରଜରେ ପକେଇଛି।
ହଁ ବା ଆଉ କେମିତି ରଜ କରିବ, ପାଠ ପଢିବ ନା ରଜ କରିବ। ପରୀକ୍ଷାରେ ଆଉ କଣ ରଜ? କଣ ଚିନ୍ତା ରହିବ? ଆଉ ତୋ ବାପା ଦେହ ଭଲ ଅଛି ନା, ତୋ ବୋଉଙ୍କ ଦେହ?
ହଁ ଭଲ।
ଆଉ ଘରେ ସମସ୍ତଙ୍କ ଦେହ ପା ଭଲ ଅଛି ନା।
ଆଜ୍ଞା।
ହଉ ଆଉ ଯୋଉ ସେ କୁନି ଝିଅ ଟା କଣ କରୁଛି ଲୋ।
ଏଇ ଏବେ ଖାଉଥିଲା ଶୋଇଲା ଏବେ। ଆଜି ଦିନ ମାନେ ରେ ନଥିଲା ତ ଗରମରେ ଏପଟ ସେପଟ ହଉଥିଲା
ଓହୋ ଗରମ ଆଜି ପ୍ରବଳ ଆଜି ବର୍ଷା ହେଇଛି ତମ ଗାଁ ରେ
ହଁ ଅଳ୍ପ ଅଳ୍ପ ହେଇଥିଲା।
ହଁ ଆମର ଏଠି ସେମିତି ଉଠେଇଲା ଆଉ ଟିକେ ଟିକେ ଅଳ୍ପ ଟୋପେ ଟୋପେ ପକେଇକି ଛାଡି ଲଗଲା ଆଉ ବେଶୀ ହେଇନି। ଗରମ ପ୍ରବଳ ହେଲା ଲାଇନ୍ କି ଦେଲା ସେଇ ଅନୁ
ହଁ, ପରା ହାଲକା ଅଳ୍ପ
ହୁଁ ରାଇନୀ କାଟିଦେଲା ଯେ ବେଶୀ ଗରମ ହେଲା ଶୋଇ ହେଲାନି ଘରେ। ଆ ଆମ ଝିଅ ତ ଆଜି ପଳେଇଲା ଜ
ଅଳ୍ପ ବାଉରି
ହୁଁ। ଆଉ ମୁଁ। ହଁ ଆଜି ପଳେଇଲେ ତୋ ପିଇସାର ଆଉ ଟିକି ଦେଇର ପଳେଇଲେ। ପା ଆଜି ଭଲ ଲାଗିଲାନି ସେଥିପାଇଁ ଘର ଟା ଆଜି ଜମା ଭଲ ଲାଗୁନି। ଆଉ।
ହଁ।
ଆଛା ହଁ ପରା ଘରକୁ ପଳେଇଲା ମାନେ ଘରେ ଥିଲେ ନା ଏଇନା କେ ଖାଲି ଖାଲି ଲାଗିବ।